ହୁଁ।
ହଁ ଏବେ କ୍ଲିୟର ସୁବୁଛି।
କ୍ଲିୟର ଶୁଭୁଚି ନା।
ହଁ କ୍ଲିୟର ଶୁଭୁଚି।
ଓହୋ ଆଉ।
ଏଇ ଯୋଉ ମୁଁ କହୁଥିଲି ଆମେ ଯାଇଥିଲୁ ସେଇ ରଜ ବେଳକୁ। ବୁଲିବା ପାଇଁ କପିଳାସ ଘଟିକା ହଁ ଯାଇଥିଲୁ ହଁ ଏ ଚାରି ଜଣ ଯାଇଥିଲୁ ବାଇକ ରେ ଯାଇକି ବୁଲି ବୁଲାଇକି ସେ ସେଠି ବି ହେଇଥିଲା ମନ୍ଦିରରେ।
ହଁ।
ଭୋଜି ହେଇଥିଲା ହଁ ତାରେ ବୁଲବୁଲି ଫଟୋ ଫଟ ଉଠ ଉଠେଇକି ତାପରେ ଖାଇ ପିଇକି ପଳେଇ ଆଇଲୁ।
କଉଦିନ ଯାଇଥିଲ?
ଆମେ ଯାଇଥିଲୁ ଲାଷ୍ଟ ରଜରେ ଶେଷ ଦିନ। ହଁ ହଁ।
ସୋମ ରବି ସୋମ ମଙ୍ଗଳବାର ଯାଇଥିବ ଆଉ।
ହଁ। ଗାଁରେ ବୁଲାବୁଲି କରିକି ଆଉ ଦେଖିଲୁ ଚାଲ କୁଆଡେ଼ ବୁଲିବା ଆଉ।
ହୁଁ।
ଟିକେ ଯାଇଥିଲୁ, ତମର କୋଉଠି କହିଲ ଘରଟା?
ଆମ ଘର ଅ, ଏଇ ଧରମଶାଳା।
ଆଛା, ହଁ ହଁ।
ଆଉ
ଆମର ଏ ଠି ଡ଼ୁବୁରୀ ବା।
ହଁ ହଁ।
ହୁଁ ହୁଁ
ଆଉ ଭଲ ଆଉ।
ଆଉ ପିଲା କିଏ ଫୋନ କରିଥିଲେ? କଣ କହିଲ?
ବର୍ଷା କିଛି, ବର୍ଷା ହେଇଛି ଗାଁରେ?
ବର୍ଷା ହଁ ସକାଳେ ହେଇଥିଲା, ସକାଳେ ହେଇଥିଲା, ଅଳପ ହେଇଥିଲା। ଆଉ ହେଇକି ତାପରେ ଛାଡି ଦେଇଚି ପୁଣି। ଏଇଲେ ତ ସବୁ ଧାନଫାନ କଣ, ଇଏ କଲେଣି, ତଳି ପକେଇଲେଣି ସବୁ ଇଆଡେ।
ହୁଁ
ଟାଇମ ହେଇଗଲାଣି ନା? ତ
ହଁ ଟାଇମ ହେଇଗଲାଣି, ଏନା ତଳି ନ ପଡିବ, ଟାଇମ ହେଇଗଲାଣି, ତମ ବୁଣା ଚାଷ ନା ତଳି
ଆମର ସେଇ ତଳି ପକେଇକି ଯା ଇଏ କରନ୍ତି, କାଦୁଅ କରି ରୁ ରୁଏଇବେ ଆଉ। ହଁ, ରୁଆ ସବୁ। ମ୍ୟାକ୍ସିମମ୍ ଏବେ ରୋଉଛନ୍ତି ଆମର ଏପଟେ।
ହେଇଥିବ ଆଉ।
ହଁ ଆଗେ ସବୁ ଇଏ କରନ୍ତି, ବୁଣନ୍ତି
ହୁଁ
ଆଉ, ତାପରେ ଏବେ ସମସ୍ତେ ତ ରୋ ରୋଉଚନ୍ତି ଆଉ।
ଏ ବୁଣା ଭାରି କଷ୍ଟ।
କଷ୍ଟ ହଁ, ଏ ଦୁନିଆ ପରିଶ୍ରମ ସବୁ ର
ଦୁନିଆ ପରିଶ୍ରମ ନେଇଗଲେ ସମୟ ଯିବ ଖାଲି ଅସେଷ୍ଟା ଖାଲି
ହଁ ତାପରେ ପାଣି ବି, ବର୍ଷା ବି, ବର୍ଷା ପାଣି ବି, ତାକୁ ଅପେକ୍ଷା କଲେ କେତେବେଳେ ବର୍ଷା ହବ, କେତେବେଳେ ହବନି ନା, ଠିକ ଠିକଣା ରହୁନି।
ଆଉ ବର୍ଷା ବି ଠିକ୍ ସେ ନହଲେ ଧାନ କୋଉଠୁ ହବ?
ହଁ ବା।
ଏବେ ବର୍ଷା ଟିକେ ହେଇଯାଇଛି ବୋଲି, ଧାନଟା ବୁଣି ଦେଇଛନ୍ତି ନା, ନହେଲେ ଏଇନା କୋଉଠି ବୁଣିଥାନ୍ତେ କି?
ତାପରେ ସିଜନରେ ନ କଲେ ବି ଫୁଣି ସେ ଯଦି ବର୍ଷା ଆଗକୁ ଯଦି ନହେଲା, ପୁଣି ପଛେଇଯିବ ନା?
ହଁ ବା।
ସେଇଥିପାଇଁ କରିଦେଇଛନ୍ତି, ଦେଖିବା ଯାହା ହବ।
ଏଠି ତ ବହୁତ ସାରା ଏଇ ଦି ତିନି ବର୍ଷ ହେଲାଣି ଆମର ଟିକେ ପ୍ରୋବ୍ଲେମ ହୁଏ ପାଣି, ଏଇ ଯୋଉ ବର୍ଷା ପା ବର୍ଷା ଠିକ ସେ ସମୟରେ ହବନି।
ହୁଁ
ଆଉ ଲୋକ ସେମିତି କରିକି କରିଦିଅନ୍ତି। ଆଉ ପାଣି ଯଦି ପାଖରେ କୋଉଠି ଥିବ ଯଦି ପୋଖରୀ ପୋଖରୀ ଆ ନହେଲେ କେନାଲ ଫେନାଲରୁୁ ଇଏ କରିକି କରିଦିଅନ୍ତି ଆଉ।
ପାଣି ସବୁ ଦରକାର ନିହାତି ଆଉ।
ହଁ ପାଣି ସଫିସିୟଣ୍ଟ ଦରକାର।
ବୁଣାଇନି ହଁ। ଜଷ୍ଟ୍ ଆରମ୍ଭ ହେଇଛି ଆଉ।
ହୁଁ ବର୍ଷା ତ ଏବେ ଜଷ୍ଟ ଆରମ୍ଭ ହେଲା ଆଉ କଣ କରିବା। ଖରା କଣ ହେଲା ଭଳିଆ ହଉଛି ଯେ। କଣ କରିବ ଚାଷ ଆଉ କଣ ଚାଷ ଲଗାହେଇଛି?
ଆଉ ଆମର ଏପଟେ କିଛି ସେମିତି ନାହିଁ ଆଉ ଜାଳି କାଲି ଖାଲି ଯାହା
ତୋର ସୋଟା ପ୍ରାୟ ଧାନ ନା?
ହଁ ଅଲଗା ଏପଟେ ତ ଆମର ପାଣି ସୁବିଧା ନାହିଁ ନା। ତ ସେଇଥିପାଇଁ ଯାହା ବର୍ଷରେ ଥରେ ସେ ଧାନ ହବ। ନହେଲେ ଆଉ କିଛି ସେମିତି ନାହିଁ।
ହଁ ସେପଟେ ମାଟିଟା ସେଆ ଆଉ।
ହଁ ମାଟି କେଲୁଆ ମାଟି ଟା ରହୁଛି ତାପରେ ପାଣି ସୁବିଧା ଥିଲେ ହବ ଏବେ ଏବେ ରେଙ୍ଗାଲି କେନାଲ ଟା ଆସିଛି। ମାନେ ଏବେ କାମ ଚାଲିଛି ହଁ କଂପ୍ଲିଟ୍ ହେଇନି ଆଉ ସେଟା ହଁ ଆହୁରି ବୋଧେ ଲାଗିବ ନିହାତି ଦି ଚାରି ବର୍ଷ ଲାଗିବ।
ହେ ବାବାରେ।
ହଁ ବା ମାନେ ଦେଖ ସେ କରୁଛନ୍ତି କାମ ଯେ କିନ୍ତୁ ଏଇ ଛଅ ମାସ କାମ ଅଛି ଛଅ ମାସ ପୁଣି ମାନେ ବର୍ଷା ହେଲା ମାନେ କାମ ବନ୍ଦ।
କାମ ବନ୍ଦ ହେଇଯାଉଛି ଏଣେ ତ ବ ବର୍ଷା ହେଲା ବର୍ଷା ଦିନ ଆଣିଲାଣି ମାନେ କାମ ବନ୍ଦ ହବ।
କାମ ବନ୍ଦ ତ ହଁ ସେଥିପାଇଁ କାମ ଅଧୁରା ରହୁଛି ଯେତିକି ଯେତିକି ଚାଲିଚି ଚାଲିଚି ତାପରେ ପୁଣି ବର୍ଷା ସିଜିନ ଆସିଲା ମାନେ କାମ ବନ୍ଦ ସେ ପୁଣି ଧାନ କଟା ସରିବ ପାଗ ଶୁଖିଲା ହେଲେ ଯାଇକି ପୁଣି ଖୋଳା ଖୋଳି ହବ କୋଉଠି କଷ୍ଟ୍ରକ୍ସନ ସବୁ କାମ ହବ ଢଳେଇ ପଳେଇ ସବୁ।
ସେଆହିଁ ଫେବୃଆରୀ ଫେବୃଆାରୀ ମାର୍ଚ୍ଚ।
ହଁ ଫେବୃଆାରୀ ମାର୍ଚ୍ଚ ହଁ।
ଆଉ ଏବେ ଆ ନୂଆବର୍ଷ ତ କି କାମ କରିବେନି ନୂଆବର୍ଷ ଗଲା ପରେ ଯାଇକି। ଫେବୃୟାରୀ ମାସ ବେଳକୁ ଆସିବେ ସବୁ ଲେବର।
ହଁ। ସେଇ ରେଙ୍ଗାଲରେ ଯଦି ପାଣି ଯଦି ଆସିବ ତାହେଲେ ଆମର ସୁବିଧା ହେବ ଚାଷ ଫାସ ପାଇଁ ପାଣି
ହୁଁ। ତ ପାଣି ସେପଟେ ନିହାତି ଦରକାର ଅଧିକ।
ହଁ ପାଣି ଟା ନିହାତିି ବା।
ଆଉ ବର୍ଷକୁ ଥରେ ଗୋଟେ ଗୋଟେ ଜିନଷ ଚାଷ ହଉଛି ଆଉ।
ଚାଷ ଅଛି ହଁ ଥରେ କରିଦେଲ ସେ ଯାଇ ରହିଲା ତମର ବର୍ଷା ସାରା ସାରା ଖାଉ ଖାଇବ ଆଉ।
ହୁଁ ସେଇ ଗୋଟେ ବର୍ଷ ତ ସେଇ
ଗୋଟେ ହଁ ନହେଲେ ଅଲଗା ଏ ଯଦି ବର୍ଷା ପାଣି ଯଦି ଆଭେଲେବୁଲ କେନାଲରେ ରୁହନ୍ତେ ତାହେଲେ ହଁ। ସେ ଧାନ ଚାଷ ପରେ ଆଉ କଣ ଚାଷ କରନ୍ତି କି ସେ ଧାନ ହିଁ ଡବଲ ଡବଲ କରନ୍ତି ସବୁ।
ଅଲଗା ଲଗଉଥିଲେ ତାପରେ ଏଇ ଯୋଉ ଆଉ ଏ ସେ ପାଣି ଫାଣି ଠିକ ସେ ଯଦି ଯେତେବେ ମାନେ ମିଳୁନି ତ ସେଇଥିପାଇଁ ଆଉ ସେଟ ବି କରୁନାହାନ୍ତି ଯୋଉଠି ଯାହାର ସେ ନଈ ପରେ ଯଦି ଲଗାଇବେ। ଉ ଯଦି
ପାଣି ସୁଧାଗର ଅଛି କରୁଛନ୍ତି ଆଉ।
ହଁ ସେଗୁରା ଇଏ କରନ୍ତି ନହେଲେ ଉପର ବିଲ ଗୁରା ସେଠି ତ ପାଣି ସୁବିଧା ନଥିବ? ସେଠି ଆଉ କେହି କରୁନାହାନ୍ତି।
ଓ ହୋ।
ସେମିତି ରହୁଛି ଆଉ।
କୋଉପଟୁ ଆସୁଛି ତମ ସେପଟୁ ପାଣିଟା?
ଆମର କେନାଲଟ ଟା ପା ଏପଟୁ ସୁକିନ୍ଦାରୁ ଆସୁଛି। ସୁକିନ୍ଦା ଆମର ଯୋଉ ଇଏ କେନାଲଟା ରେଙ୍ଗାଲି କେନାଲ ଟା। ସୁକିନ୍ଦା ପର୍ଯ୍ୟନ୍ତ ଅଲରେଡି ହେଇଯାଇଛି କାମ ହେଇଯାଇଛି ପାଣି ଛାଡିଛନ୍ତି। ହଁ ଖାଲି ସୁକିନ୍ଦାରୁ ଆମର ଡୁବୁରି ଡୁବୁରିରୁ ଏପଟ ଦେଇକି ସିଧା ସେଇଟା କୋଉଠି ଛାଡିବେ ବୋଧେ ବୈତରଣୀ ବୋଧେ ଆଉ ବ୍ରାହ୍ମଣୀ ରେ।
ପାଣିର ବର୍ଷା ନ ନଈ ପାଣି ଆସିବା ଦରକାର ନା ନହେଲେ ହବନି।
ହଁ। ବର୍ଷା ବି ପୁଣି କଣ ଠିକ ସେ ହଉନି ନା ସେଇଥିପାଇଁ ଅସୁବିଧା। ଧା ଚାଷ କାମ ଟା।
ଚାଷ ମାନେତ ବର୍ଷା ଆଉ।
ହୁଁ।
ବର୍ଷା ନହେଲେ ହବନି।
ଆଉ କଣ ତମେ କରିଚ ସବୁ ଜଫ୍ ଫଫ୍ ନା ଆଉ କିଛି? ନା ଡ୍ୟୁଟି ଫ୍ୟୁଟି କଣ କରୁଛ? ହ୍ୟାଲୋ।
ରଜରେ ଆଉ କୁଆଡେ଼ ଯାଇଥିଲ ବୁଲିବାକୁ?
ରଜରେ ସେକେଣ୍ଡ ଦିନ ଯାଇଥିଲୁ ସେ ଘଟଗାଁ ଆଡ଼େ।
ହୁଁ।
ଘଟ ଘଟଗାଁ ଯାଇଥିଲୁ ସେ ସାଙ୍ଗଟା ଏଇ ବ୍ରାହ୍ମଣୀ ବ୍ରିଜ୍ ପିଲାଟା କହିଲା ଚାଲ ବୁଲି ଯାଇକି ଆସିବା ଆଉ। ଏଇ ବ୍ରାହ୍ମଣୀ ବ୍ରିଜ
ତମରି ଗାଁ ପଟୁ ପିଲା?
ହଁ।
ହଁ।
ସେ କହିଲା ଚାଲେ ଯାଇକି ବୁଲିକି ଆସିବା। ଯାଇଥିଲୁ ଏ ସକାଳେ ଯାଇଥିଲୁ ସକାଳେ ସେ ଆଠଟା ଭିତରେ ଯାଇଥିଲୁ। ଆଠଟାରେ ବାହାରିଥିଲୁ ସେ ନଅଟା ସାଢ଼େ ନଅଟା ବେଳେ ପହଞ୍ଚିଲୁ ଆଉ। ପହଞ୍ଚିକି ତ ଏ ଯୋଉ ଘଟ ଗାଁ ତାରିଣୀ
ଓ ତ ତାରିଣୀ ହଁ ସେବୁଠୁ ବସ୍ ଅଛି ଡାଇରେକ୍ଟ ଯିବା ପାଇଁ?
ବସ୍ ନା ଆମେ ବାଇକିରେ ପଳେଇଥିଲୁ। ବସ୍ ବି ଅଛି ଯେ କିନ୍ତୁ ବସ ରେ କାହିଁ ଯିବୁ ସେ ବାଇକ ରେ ଆଁ
ହଁ ବାଇକିରେ ଗଲ ନିଜ ସ୍ୱାଧୀନରେ ଗଲ ନିଜ ସ୍ୱାଧୀନ ରେ ଆଇଲ।
ହଁ ଷାଠିଏ କିଲୋମିଟର ଦେଖଉଚି। ଆଉ ରାସ୍ତା ବି ଠିକ୍ ଠାକ୍ ଅଛି ବୋଲି ଚାଲେ ଆଉ ବାଇକ ରେ ପଳେଇଆ ଆଉ।
କରାଯାଇହେଇଗଲାଣି ପୁରା କମ୍ପ୍ଲିଟ ରୂପେ।
ତାପରେ ସେ ଆସିକି ହଁ ସେ ରାସ୍ତାଟା ଭଲ ଅଛି। ଏ ଯୋଉ ଏପଟେ ବ୍ରା ଯୋଉ ବ୍ରାଉନ ଟମକା ଦେଇକି ଆଉ ଟମକା ସେପଟେ ହୁଁ ସେ କେଉଁଝରରେ ରାସ୍ତା ଭଲ ଅଛି।
ଓ ହୋ।
ଫାଙ୍କା ରାସ୍ତାଟା କିଛି ନାହିଁ ଆରାମସେ ଯିବ। ଆ ସବୁ ଗଲୁ ତାପରେ ଯାଇକି ନଅଟା ସାଢ଼େ ନଅଟା ବେ ପହଞ୍ଚିଲୁ ପହଞ୍ଚି ସେଠି ଦର୍ଶନ କରିକି ଭୋଗ ଭୋଗ କରିକି ପୁଣି ପଳେଇ ଆସିଲୁ ତାପରେ। ଘରେ ଫେରିଲା ବେଳକୁ ସେ ଆଉ ମଝିରେ ହଁ ଗୁଣ୍ଡିଚା ଗାଈରେ ପଶିଥିଲୁ
କୋଉଟି କୋଉଠି?
ୱାଟରଫଲ୍ ସେଇଠି ଅଛି ଗୁଣ୍ଡିଚା ଘାଇ ୱାଟରଫଲ୍? ହଁ ସେ ପାଖରେ ଅଛି ଗୋଟେ ଗଲାବେଳକୁ ସେ ବାଟରେ ହିଁ ପଡ଼ିବ ସେଇଟା?
ଏବେ ବି ନୂଆ ହେଇଛି ନା କଣ?
ନା ନା ସେଇଟା ଅଛି ଆଗରୁ।
ତାହେଲେ ହେଇନଥିଲା କାମ ବୋଧେ?
ହଁ।
ଆମେ ଯାଇଥିଲୁ ଯେ ଆମେ ଯାଇଥିଲୁ ହେଲାଣି ଛଅ ବର୍ଷ ଖଣ୍ଡେ ହେଇଗଲାଣି ସେ ରାସ୍ତା କାମ ଏତେ ବାଗ ନଥିଲା ଏଥିରେ।
ଓହୋ ସେଥିରେ ହଁ ସେଥିଟରେ ହେଇନଥିବ ବୋଧେ କାମ ଆଉ ଭଲ
ନା ସେତେବେଳେ କାମ କିଛି ହର ନଥିଲା ସେଟା ଏତେ ଜଣାଶନାଲ ନଥିଲେ ଲୋକ ଯାାଉନଥିଲେ।
ଓହୋ ନା ଏବେ ସବୁ ରାସ୍ତା ହେଇଯାଇଛି ରାସ୍ତା ହେଇକି ସେଠି ସେଠି ସବୁ ଇଏପିଇ ବି ସବୁ ହେଇଯାଇଛି ସବୁ କାମ ହେଇଯାଇଛି।
ଆ ହା। ଆମ ଗାଁ ରୁ ଯାଉଛି ଯେ ଆମ ଗାଁ ସେଇପଟେ ବସ ଯାଉଛି ଗୋଟେ ବସ୍ ଯାଉଛି ଡାଇରେକ୍ଟ ସ ତାରିଣୀଆଡେ ଦେଖିବା ଏଇ ବର୍ଷ ସୁବିଧା ହେଲେ ଯିବା ଆଉ।
ହଁ ହଁ। ମୁଁ ବି ଯାଇଥିଲି ବହୁତ ଦିନରେ ଥରେ ହିଁ ଯାଇଥିଲି ଥରେ ନା ଦି ଥରେ ଯାଇଥିଲି ହଁ। ଥରେ ଯାଇଥିଲି କୋଭିଡ ସମୟରେ ସେତବେ ତ ବନ୍ଦ ଥିଲା। ଆଉ ତାପରେ ଆଉ ତା ଆଗରୁ ଯାଇଥିଲି ଛୋଟ ଟିକେ ଥିଲି ସେତେବେଳେ। ଘର ଲୋକଙ୍କ ସହିତ ଯାଇ ଥିଲି ତାପରେ ଏଇଥର ଆଉ
ତ ଭଲ ଆଉ ଫାଷ୍ଟ ତ କୁହାଯାଇନ?
ଫାଷ୍ଟ ଅଛି ସେଇ ଗାଁରେ ହିଁ ବୁଲାବୁଲି ହେଲା ସେ ପାଖାଆଖ ଗାଁ ବୁଲାବୁଲି କଲୁ।
ଅ ହ।
ଆଉ ତାପରେ ସାଙ୍ଗ ଟା ଯୋଉ ମୋର ବେଷ୍ଟ ଫ୍ରେଣ୍ଡଟା ସିଏ ତାର ତା ଭଉଣୀଜ ଏକ୍ଜାମ୍ ଥିଲା ନା ଏଇ ଯଉ ଆମର ପ୍ଲସ୍ ଥ୍ରୀ ଏକ୍ଜାମ ଯ ଥିଲା ତାର ସେ ଡିଷ୍ଟାନ୍ସ ରେ କରୁଛି।
ଓହୋ।
କାଇଁକି? ଇଗନୋ ରେ ହଁ ଇଗ୍ନୋରରେ ତାର ସେଠି ପଡ଼ିଗଲା ସେଇ ଡେଟ୍ରେ ମୁଁ କହିଲି ସେଏ ତ ରହିଲାନି ସେ ତାପରେ ମୁଁ ସେଇ ଗାଁରେ ପିଲାଙ୍କୁ ନେଇ ସେ ବୁଲାବୁଲି କରିଥିଲି ସେଇ ଗାଁ ପାଖ ଗାଁରେ
ହଁ ହଉ ଆଉ କଣ ଯେତିକି ବୁଲାୁ ତ କରିଦେଇଚୁ ଆଉ ହଁ ସେକେଣ୍ଡ
ହୁଁ ହୁଁ ହଁ। ତାପରେ ଆଉ ଗୋଟେ ଜେଗା ଅଛି ସେ କେଉଁଝର ଆଉ ଗୋଟେ ଜେଗା ଅଛି ସେ ଯୋଉ କଣ ଗୋଟେ ଅଛି। ହୁଁ, ଦର୍ଶଉନ୍। ହଁ ଦର୍ଶଇ ଗୁଡା ନା କଣ ଗୋଟେ ଅଛି ଦର୍ଶୀ ଗୁଡା ଶୁଣିଥିବେ ବୋଧେ।
ନାଁ ମୁଁ ସିଆଡେ ଜାନିନି କେବେ ସେ ଏରିିଆ।
ସେଟା ଆଚୁଆଲି କଣ ହେଇଚି ନା ସେ ପାହାଡ ଯୋଉ ବର୍ଷା ପାଣି ଟାକୁ ସେ ସେମାନେ ଇଏ କରିକି‌ ଛେକିକି ଛେକିଚନ୍ତି ତାପରେ ସେଉ ଅ ଷ୍ଟ୍ରକ୍ କରିକି ସବୁ ରଖିଚନ୍ତି ସେ ପାଣି ଟାକୁ।
ହଁ ହଁ।
ଯେତେବେଳେ ବର୍ଷା ଦିନେ ସବୁ ପାଣି ଗୁଡା ଯୋଉ ପାହାଡ ର ଯୋଉ ପାଣି ଗୁରା ଆସିବ ସେଇଟା ସବୁ ସେଠି ସବୁ ଷ୍ଟ୍ରକ୍ ହେଇକି ରହିବ ଯୋଉ ସେଠି ଯୋଉ ଗ ସଗୁରା ଥିଲା ନା ସେ ଗଛ ଗୁର୍ ଥିଲା। ସେ ଗଛ ଗୁରା ସବୁ ମରିକି ସେ ସବୁ ଖାଲି ମାନେ ଖାଲି ଇଏ ଗୁରା ଅଛି ସବୁ। ପତ୍ର ନାଇଁ କି ସେଇ ସିନେରି ଟା ଭଲ ଦେଖାଯାଉଚି ଆଉ ହଁ। ଖାଲି ଖୁଣ୍ଟା ଗଛ ଗୁରା ଅଛି ସେଇ ସିନେରିଟା ସେଇଟା ଭଲ ଅଛି। ପାହାଡ଼ ସେ ପାଣି ହଁ। ସେଇଠିକି କହୁଥିଲା ସାଙ୍ଗଟା କହିଲା ଯିବା ଦିନେ ମୁଁ ଇଲି ହଉ ତୁ ଫାଙ୍କା ହଅ କୋଉ ଦିନ ରବିବାର ଫବିବାର ଦେଖିକି। ଯାଇକି ଯିବା ବୁଲି ଆସିଆ ଆଉ।
କେଉଁଝର ସେପଟେ ସାଇଟି ରୁ ତମେ ଏପଟେ ଯିବାକୁ ପଡିବ ମେନ୍ ରୋଡ ରେ ଆଉ।
ହଁ ମେନ୍ ରୁ ଯିବାକୁ ପଡିବ ସେଟା ବି ସେଇ ସେଇ ହରିଚନ୍ଦନପୁର୍ ରୁ ବୋଧେ ଏଇ ତିରିଶ୍ କିଲମିଟର ଭଳି ହବ ବୋଧେ।
ହରିଚନ୍ଦନପୁରୁ ରୁ ଆଉ ତିରିଶି କିଲୋମିଟର?
ହଁ। ସେଇ ପାଖାପାଖି ହବ।
ମାନେ କୋଉଟେ ରୋଡ୍ ଦେଇକି ଯିବେ ଏ ଯୋଉ ଏପଟେ ବାସନଗର ବାଟ ଦେଇଯିବେ ନା କୋଉ ବାଟେ?
ନା ନା ଏପଟେ ଏଇ ଯୋଉ ଆମର ବ୍ରାହ୍ମଣୀ ପାଳ ଦେଇକି ଟମକା ବ୍ରାହ୍ମଣୀପାଳ ଏଇ ଲାଇନ୍।
ତମର ସେଇପଟେ ଲାଇନି ରେ ବାଟ ଅଛି ନାଇଁ? ତମେ ତାହେଲେ ଚଣ୍ଡିଖୋଲ ବାଟେ ଦେଇ ବାହାରିବନି?
ନା ସେଇ ଚଣ୍ଡୀଖୋଲ୍ ବାଟ ହିଁ ଏପଟେ ଆସିଚି ବା।
ହଁ ବୁଝିଲି ତମେ ଆଉ ଚଣ୍ଡିଖୋଲ ବାଟେ କାଇଁ ବାରିବ କି ତମର ସେଇ ପଟେ କଇଲ ରାସ୍ତା ଅଛି ତମର।
ହଁ ହଁ ସେ ଭିତରେ ଭିତ୍
ଅ ହ।
ଉଁ ହୁଁ। ସେ ଭିତରେ ସର୍ଟକଡ୍ ଅଛି ସେଇଥିରେ ଯାଇକି
ଲାଷ୍ଟ ରଜ କୁଆଡେ ଯାଇଥିଲ?
ଏଇଟା ବା ଯାଇଥିଲୁ କୈ ଏଇ ଯୋଉ କପିଳାସ୍।
ଓ କପିଳାସ ଯାଇଥିଲ।
ହୁଁ।
ସବୁ ପାହାଚ ଚଢିଲ?
ନା ନା ପାହାଚ ରେ ଗଲୁନୁ ପାହାଚ ରେ ଗଲାବେଳକୁ ସମୟ ପଳେଇବ। ସେଇଥିପାଇଁ ତାପରେ ଜିନ୍ସୂ ଫିନ୍ସୂ ପିନ୍ଧିଲୁଣୁ ଆଉ ତ ଚଢି ହବନି। ବାଇକି ରେ ଉଠେଇକି ଆଉ ଗୋଟେ ଅଛି ଯୋଉ ରାସ୍ତା ହେଇଚି ପୁରା ମାନେ ପୁରା ହିଲ୍ଟପ୍ ଉଠେଇବା ପାଇଁ ବାଇକ୍। ଗାଡି ଗୁରା ସବୁ ଉଠୁଚି।
ହଁ।
ହଁ ସେ ବାରଟା ବା ବାଙ୍କ ଅଛି ସବୁ ହଁ ହଁ ସେଇଟି ବା।
ଓ ସେଇଟା ରାସ୍ତା ବି ଗୋଟେ ଅଲଗା ହେଇଯାଇଛି?
ହଁ ଗାଡି ଉଠେଇବା ପାଇଁ ଅ ଅଲଗା ରାସ୍ତା କିନ୍ତୁ ପାହାଚରେ ଚଢ଼ିବା ପାଇଁ ଅଲଗା ପାହାଚ ରାସ୍ତା ହେଇଛି।
ନା ନା ନା ମୋ କହିଲା ମାନେ କଣ ଲୋକ ଯିବା ଆସିବା କରିବା ପାଇଁ ଏ ରାସ୍ତା ହେଇଛି?
ହଁ ରାସ୍ତା ହେଇଛି ତମେ ଯଦି ପାହାଚରରେ ଯିବ ପାହାଚରେ ଅଛି ରାସ୍ତା ତମେ ଯଦି ବାଇକ୍ ଫାଇକ୍ ନେଇଥିବ କି ବୁଲେଟ ଫୁଲେଟ ନେଇଥିବ ଆ ତାକୁ ଯଦି ଉଠେଇବ ପୁରା ଉପରକୁ ହିଲଟପ୍ କୁ ତା ପାଇଁ ବି ଉଁ ରାସ୍ତା ହେଇଛି। ହଁ।
ଆ ମୁଁ କାଇବା କଥା ମାନେ ଲୋକମାନେ ଯୋଉ ଯାଉଛନ୍ତି ଯୋଉପଟେ ସେଇପଟେ ଗାଡି ମଟର ଯାଉଛି ନା ତାଙ୍କ ପାଇଁ ଅଲଗା ହେଇଛି ସେଇଟା ପଚାରୁଛି।
ହଁ ଗାଡି ମୋଟର ପାଇଁ ଅଲଗା ରାସ୍ତା ହେଇଛି ଉଁ ସାଇଟ୍ ଲେଫ୍ଟ ସାଇଡ ଲ ଲେଫ୍ଟ ସାଇଡ ରହିଛି କିନ୍ତୁ ଯୋଉମାନେ ସବୁ ପାହାଚରେ ଯଦି ଯିବେ ସେମାନେ ତାଙ୍କ ପାଇଁ ଅଲଗା ରାସ୍ତା ହେଇଛି। ତମେ ସେ ଗାଡି ଯୋଉବାଟେ ଯାଉଛି ସେଠି ବି ଚାଲି ଚାଲି ତମେ ଯାଇପାରିଅ।
ଓହୋ।
ପାହାଚରେ କିନ୍ତୁ କଣ ତମେ ଅସୁବିଧା ଟିକେ ହବ ନା ଯୋଉ ଉଠିଲା ବେଳକୁ। ବଡ ବଡ ପାହାଚ ସବୁ ଅଛି। ହଉ ଏଠି ହେଲେ କଣ ରାସ୍ତା ଟା କିଛି ନାହିଁ ଆରାମ ସେ ପୁରା ପିଚୁ ରାସ୍ତା ହେଇଛି। ପୁରା ସିଧା ରାସ୍ତା ହେଇଛି ତମେ ଚାଲି ଚାଲିକି ଆରାମ ସେ ଏତେ ବି ଇଏ ହେବନି ଜଣାପଡ଼ିବନି।
ତାହଲେ ରାସ୍ତା ଭଳିଆ ହେଇଯାଇଛି ନାଇଁ?
ହଁ ସେ ରାସ୍ତା ତ ନିହାତି ଚାରି କିଲୋମିଟର ଭଳିଆ ହବ। ବଙ୍କ ମାନେ ବଙ୍କା ଡଙ୍କା ହେଇକି ଅଛି।
ଓ ହୋ।
ମାନେ ତଳରୁ ତମର ସେ ଚାରି ଚାରି କିଲୋମିଟର ଭଳିଆ ହେବ ଉପରକୁ ପୁରା ସେ ଯେଉଁ ମନ୍ଦିର ପାଖକୁ ପୁରା
ତେରଶହ ବାଉନ ପାହାଚ ଏଇପଟେ ହେଇଛି ମାନେ ଚାର କିଲୋମିଟର ଭଳିଆ ଖଣ୍ଡେ ହେଇଥିବ ଆଉ।
ହଁ। ସେଇଟା ବାରଟା ବାଙ୍କ ପା ଅଛି ପୁରା ସଡ଼ନ ସଡ଼ନ ମାନେ ଯୋଉ ବାଙ୍କ ଗୁଡା ଟର୍ଣ୍ଣିଂଙ୍ଗ ଗୁଡା ସବୁ।
ଆଉ ହିଲଟକ୍ ଟା ମାନେ ସେଟା ତ ବୁଲାଣି ବଙ୍କାଣି ସେମିତି ସେମିତି ନହଲେ ରାସ୍ତାଟା ହବ କେମିତି?
ହବନି ହଁ।
ଆଉ ଏତେ କୋଉଠି ସିଧା ରାସ୍ତା ବାହାରିବ?
ସିଧା ହଁ ପାହାଡରେ ନା।
ଆ ସିଧା ସିଧା ଗଲା ମାନେ ବେଶୀ ଲଙ୍ଗ ବାଟ ହେଇଯିବ।
ଲଙ୍ଗ ହେଇଯିବ ହଁ।
ତାପଟେ ତାଙ୍କୁ ଏତେ କରିବାକୁ ବି ସେ ଅଧିକ ଖର୍ଚ୍ଚ ହବ ନା।
ବହୁତ ଖର୍ଚ୍ଚ ହେଇଯାଇଥିବ ହଁ ସେ ଯୋଉ ରାସ୍ତା ଆମେ ସେ ସାଙ୍ଗ ସାଙ୍ଗର ମୋର କଥା ହଉଥିଲୁ। ମୁଁ କହିଲି ଏତେ ସବୁ ରାସ୍ତା ହେଇଛି ମାନେ ପାହାଡକୁ କାଟିକି ସେ ପଥର ପଥର ସାଇଡ କରିକି ଗଛ ଲତାକୁ ଇଏ କରିକି କଲାବେଳକୁ ବହେ ପ୍ରଳୟ ପଇସା ପଳେଇଥିବ ଏତେ ବାଟ ନା।
ଘାଟି ରାସ୍ତା ଗୁଡା ସେଇଆ ହୁଏନି କି ଘାଟି ରାସ୍ତା ଯା ସେ ସେଇଆ ଗୋଟେ ହେଇ ଥିବ ଆଉ ଦେଖିଆ କୋଉଦିନ ଗଲେ ବୁଲିଆକୁ ହବ।
ତାକୁ ବୋଧେ କେମିତି ନା ମାର୍କିଂ କରିକି ବୋଧେ ମାନେ ଦେନ୍ ଭାବିଲେ ଏ ଏଇ ବାଟେନ୍ ନବା ଆଉ ରାସ୍ତାଟାକୁ ଆଉ। ହେଲେ ସୁବିଧା ହବ ଆଉ ହଁ।
ସେ ବେଗେ ଦେଖିଥିବେ ନା କୋଉ ପଟେ କେତେ କଣ କାଟିବାକୁ ପଡିବ କୋଉ ପଟେ ସବୁ ସୁବିଧା ହବ ମାଟି ବାହାରିବ ପଥର ବାହାରିବ ସବୁ ଚେକ୍ କରି କରିଥିବେ ନା ଆଉ କଣ ସେମିତି କରିବେ କି।
ହଁ ହଁ ସେଇ ସବୁ ଚେକ୍ କରିକି କରିଥିବେ। ତାର ଭିଉ ଗୁରାବି ମସ୍ତ ଲାଗୁଛି। ସେ ଯୋଉ ପାହାଡ ରୁ ତମେ ଉଠେଇବ
ହଁ।
ତଳେ ଯୋଉ ଭିଉ ଗୁରା ଅଛି ହଁ ଜଙ୍ଗଲ ସବୁ ଗାଁ ଗୁରା ଦେଖ ଦେଖା ହଉଛି ଆଉ ପାଖ ଯୋଉ ପାହାଡ ଗୁରା ଯୋ ଯୋଉ ସେ ସବୁ ଭିଉ ମସ୍ତ ଆସୁଛି।
ଆଉ ଜାଗା ପୁରା ମସ୍ତ ଲାଗୁଛି ନାଇଁ।
ହଁ ଜାଗା ମାନେ ତମେ ଟାଇମ ଟିକିଏ ସକାଳୁ ପଳେଇବ ମାନେ ଅଧିକ ସମୟ ଯେମିତି ସେଠି ବିତେଇବ। ଆମେ ତ ଯାଇଥିଲୁ କେତେ ଦିଟା ବେଳକୁ ଅ ଦିଟା ହଁ ଦିଟା ବେଳକୁ ଖାଇ କହିକି ପ ସେବାରେସେଟାରେ ଦିଟା ବେଳେ ପଳେଇଲୁ ମାନେ ଦିଟା ତିନିଟା ବେଳକୁ ବାହାରିକି ପଳାଇଲୁ। ମାନେ ମନ୍ଦିରରୁ। ଆମେ ପାଖାପାଖି ସେଇ ଗୁ ଘଣ୍ଟେ ଦୁଇ ଘଣ୍ଟା ଭଳିଆ ବୁଲିଲୁ। ଆଉ ତାପରେ ଆମେ ଆଉ ଗୋଟେ ସେ ଆମେ କହିଲୁ ନା ଗାଁ ଆଡେ ଗୋଟେ ସେଠି ଆଉ ଗୋଟେ ଡୋଳି ସେଠି ଗାଁ ପାଖରେ ବହୁତ ଲୋକ ହୁଅନ୍ତି ତ। କହିଲି ଚାଲ ସେଠିକି ଟିକେ ଯିବା ଆଉ। ଏତେ ଶୀଘ୍ର ବାହାରିଲେ ସେଠି ହଁ ହଁ ଇଚ୍ଛା ତ ହଉଥିଲା ଏଠି ମାନେ ଆଉ ସମୟରେ ମାନେ ଅତିବାହିତ କରିବା ପାଇଁ। କିନ୍ତୁ କଣ ସମୟ ନଥିଲା। ମାନେ ସେ ଭିଉ ଗୁରା ହିଁ ମସ୍ତ ଲାଗୁଥିଲା ଭଲ କ୍ୟାମେରା ଫ୍ୟାମେରା ନେଇକି ଭଲ ଫଟୋ ଫଟୋ ଉଠେଇଲେ ମସ୍ତ ଲାଗିବ।
ଆଉ ଯେତିକି ସମୟ ବୁଲିଲଣି ବହୁତ ବୁଲିଲଣି ଆଉ କଣ।
ହୁଁ।